ନମସ୍କାର୍।
ହଁ ନମସ୍କାର୍ କୁହ କଣ କରୁଛ?
ମୁଁ ଏଇ ବସିଥିଲି ଏଇ ଗରମ୍ ରେ ଏ ସିରେ ବସିଥିଲି ମତେ ନିଦ ବି ହଉନି ଏମିତି ବସିକି ଥିଲି।
ଓହୋ ଆଉ କଣ ଖାଇଛ?
ମୁଁ ଆମର ଆଜି କରିଥିଲି ଭାତ, ଡାଲି ଭେଣ୍ଡିଆଳୁ ଭଜା ଖଟା ଥିଲା ହଁ ଆମ୍ବ ଥିଲା ଏମିତି କରି ଖାଇଦେଲୁ ଆଉ।
ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଠିକ ଅଛନ୍ତି ମାମାଙ୍କ ଦେହ ଟିକେ ଖରାପ ଲାଗିଲା ତାଙ୍କ ମୁଣ୍ଡ ପେନ ହଉଛି ତ ଶୋଇଛନ୍ତି
ଓହୋ ଆଉ ଆଜି ଆଜି କେତେବେଳେ ଉଠିଲ କଣ ସବୁ କଲ
ଆଜି ମୁଁ ଶୋଇକି ରହି ଯାଇଥିଲି ଆଠଟାରେ ଉଠିଲି ଆଠଟାରେ ଉଠିକି ତାପରେ ନା ଗଲି ଫାଷ୍ଟ ରୋଷେଇ କଲି ଆ ସେଇ ସକାଳେ ଭେଣ୍ଡିଆଳୁ ଭଜା ଆଉ ରୁଟି କରିଥିଲି ତାପରେ ବାସନ ଫାସନ ଧୋଇକି କି ମୁହଁ ହାତ ଧୋଇକି ଖାଇଲି ତାପରେ ଆଜି ଟିକେ କାମ ଥିଲା ଘରେ ସବୁ ଝ ଝଡାଝୁଡି ବୋଛା ପୋଛି ସବୁ ହେଇଗୁଡାକ କରିକି ଗାଧେଇବାଧେଇକି ଖାଇ ପିକି ବସିଥିଲି
ଓହୋ ଆଉ ତେବେ ଆଉ କଣ କରୁଛ ଆଉ ମା ସବୁ କଣ କରୁଛନ୍ତି ଘରେ ଜେଜେମା
ଅ ଜେଜେମା ସେ ଘରକୁ ଯାଉ ଯାଇଛନ୍ତି ଆମ ପୁରୁଣା ଘର ଅଛି ତ ସେଠି ଅଛନ୍ତି କଣ କରୁଥିବେ ଶୋଇଥିବେ ବୋଧେ
ଓ ତମେ କଣ ଆଜି ଶୋଇନ କି
ମୁଁ ଶୋଇ ଶୋଇବାକୁ ଆସିଥିଲି। କିନ୍ତୁ ମତେ ନିଦ ହେଲାନି।
ଓହୋ ଆଉ ରଜ ଡ୍ରେସ୍ ଆଣି ସାରିଲେଣି।
ରଜ ଡ୍ରେସ୍ ନା ଆଜି ଯିବାର ଅଛି।
ଆଉ କୋଉଠୁ ସପିଙ୍ଗ ମହଲରୁ ଆଣିବ ନା ଏମ୍ ଏଇ ଘର ମାନେ ମାର୍କେଟର
ନାଇଁ ଏଠି ଆମର ସପିଙ୍ଗ ମଲ୍ ଫପିଙ୍ଗ ମଲ୍ ନାହିଁ। ଏମିତି ନର୍ମାଲି ଦୋକାନ ଅଛି। ଏ ଗାଁଟା ନା ଏଠି ନାହିଁ ସପିଙ୍ଗ ମଲ୍। ନର୍ମାଲି ଦୋକାନ ଅଛି ଆଉ ଏମିତି ବି ମୁଁ ବେଶୀ ହେବି ନେବିନି ବୋଲି କି। ଭାବିଚି ଏଇଠୁ କିଛି ହାଲକା ନେଇକି ପଳେଇ ଆସିବି ଆଉ।
ଓ ମୁଁ ଅରେଞ୍ଜ କଲର ଡ୍ରେସ୍ ଗୋଟେ ଆଣିଛି। ଅରେଞ୍ଜ ନୁହେଁ ମାନେ ଡିପ୍ ଅରେଞ୍ଜ ଯୋଉଟା ଏବେ ଚାଲୁଚି ଯୋଉ ଅରେଞ୍ଜଟା।
ଓ ହଁ ଆଉ ମାମା ବି କହୁଥିଲେ ତୁ ସେ ବି ଦେଖୁଛନ୍ତି ତ। ଯଦି ଏବେ ଅରେଞ୍ଜ ତାହାହେଲେ ଡ୍ରେସ ସମସ୍ତେ ପିନ୍ଧିଚନ୍ତି। ତୁ ତ ପିନ୍ଧିନୁ ତୋର ବି ଗୋଟେ ଆଣିବି ରହ। ପ୍ରକାଶ ସେ ଗୋଟେ ଇଏ କଲର୍ ଗୋଟେ କେମିତିଆ ଗୋଟେ ଲାଗି ଦିଅ ନାଁ ନାଁ ଭଲ ଲାଗିବ ଦେଖିବା ଆଣିବା ଆଉ।
ମୁଁ ବି ଭାବୁଥିଲି ଯେ ମତେ ଭଲ ଲାଗିବନି ଭଲ ମାନିବନି ବୋଲି। କି ଯେତେବେଳେ ଆଣିଲି ଭଲ ତ ଦେଖା ହଉଛି।
ଟ୍ରାଏ କରିକି ଦେଖିଲ।
ହଁ ଟ୍ରାଏ କରିଛି ଭଲ ମାନୁଛି।
ହଉ ତାହେଲେ ଭଲ ଅରେଞ୍ଜ କଲର ପା ଭଲ ଲାଗେ। କିନ୍ତୁ ମାନେ ଗୋଟେ ଅରେଞ୍ଜ ହେଇଯାଏ ତ। ସେଇଥିପାଇଁ ମୁଁ ଆମକୁ ଟିକେ ଇଏ ହୁଏ ଦେଖେ ଯଦି। ମୋର ବି କହୁଛନ୍ତି ମାମା ଗୋଟେ ନହେଲେ ଅରେଞ୍ଜ କ ନେଇକି ଆସିବେ। ଦେଖେ ଯଦି ହେଲା ତ ଆଣିବେ।
ଭଲ ଯଦି ମିଳିଲା ଅରେଞ୍ଜ କଲରରେ ନହେଲେ ଅଲଗା କିଛି ନେଇକି ପଳେଇ ଆସିବା ଆଉ।
ଓହୋ ଆଉ ତମ ଘରେ ସବୁ ରଜରେ କି କି ପିଠା ହବ?
ଆମ ରଜରେ ଖାଲି ପୋଡ ପିଠା ହୁଏ ଆଉ କିଛି ପିଠା ହୁଏନି। ଏ ସବୁ ମିଠା ହୁଏ ଆଉ।
ଓହୋ ଆମର ପୋଡ଼ ପିଠା ହବ ଆସିବ ଖାଇବାକୁ।
ହଁ ଦେଖିଆ ଯିବି ଆଉ। କଁ କୋଉ କୋଉ ପିଠା ବୁଝିପାରିଲିନି?
ପୋଡ ପିଠା ପୋଡ଼ ପିଠା।
ହଁ ପୋଡ଼ ପିଠା ହୁଏ ପା।
ଜାଣିଚ କେମିତି ହୁଏ ପ୍ରୋସେସ।
ଉଁ ହଁ ଆ ମାନେ ଜାଣିଚି ମାନେ ମାନେ ଭଲ ସେ ଜାଣିନି ଯେତିକି ଜାଣିଛି ସେତିକି କହିଦଉଛି।
ହଁ କହୁନା।
ଆ ସେଇ ଯୋଉ ଆଁ ଯୋଉ ଅଟା ଥାଏ ଚାଉଳ ଅଟା।
ହଁ ଏଇଟା ଚାଉଳ ଚୁନା ସେଟା।
ଓ ହଁ ସେଇଟା କୁ ଫାଷ୍ଟ ଇଏ କରିଦିଅନ୍ତି ମାନେ ଦଳିକି ତାକୁ ଇଏ କରିଦେବେ। ତାପରେ ଉଁ ଯୋଉ ଛେନା ପୁରରେ ଛେନା ଆଉ ନଡ଼ିଆ ପୁରକୁ ସେ ଏଥିରେ ଦେଇକି। ଆ ହଳଦୀ ପତ୍ର ନହେଲେ କଦଳୀ ପତ୍ରରେ ଫୋଲ୍ଡ କରିକି ଇଏ କରନ୍ତି। ଷ୍ଟିମ୍ ଦିଅନ୍ତି ସେମିତି ହୁଏ ନା?
ଆରେ ସେଇଟା ଏଣ୍ଡରି ପିଠା।
ଏ ତାହେଲେ ସେଟା କଣ ମୁଁ ଜାଣିନି।
ହୁଁ। ସେଟା ତମେ ଯୋଉଁଟା କହିଲ ସେଇଟା ହେଲା ଏଣ୍ଡୁରି ପିଠା ସେଇଟା ସେମିତି ହୁଏ। ସେ ଯୋଉଁ ଚୁନା ଆଉ ବିରି ଗଣ୍ଟା ହେଇକି ତା ଦେହରେ ଯେମିତି ଷ୍ଟିଣ୍ଡିଆ ହେଇକି ହୁଏ ଯେମିତି ମୋମୋଜ୍। ଯେମତି ହୁଏ ସେଇଟା ସେଟା ହେଲା ଏଣ୍ଡୁରି ପିଠା।
ଓହୋ ଆଁ -ଆଉ ସେଟା ସେଇଟା କି ପିଠା।
ସେଇଟା ହେଲା ପୋଡ ପିଠା ଯୋଉଟା ପୁରା କଣ ହୁଏ କହିଲ ପୁରା ଚାଉଳ ଚୁନା ହବ। ବିରି ବଟା ହବ ତା ଦେହରେ ଗୋଳା ହେଇକି ମାନେ ଗୋଟ୍ ଗୋଟେ ବଡ ତସଲା ଟାଇପ୍ ର ଥାଏ ହେଲା କିି। ତସଲା ଟାଇପ୍ ର ମା
କଣ ଆମ ଜାଣିନି ସେଇଟା।
ମାନେ ବଡ ବଡ ଉଁ ମାନେ କେମିତି ବଡ ବଡ ହଣ୍ଡା ଯୋଉଁ ଭଳିଆ କୁହନ୍ତିନି ନା ମାଟିର। ପଲମ ପଲମ ସେଟାକୁ କୁହନ୍ତି ହେଲା। ସେଇଥିରେ ସେଟା ଘଷି। କଦଳୀ ପତ୍ର ସବୁ ଦିଆ ହେଇକି। ତା ଭିତରେ ରଖା ହବ ରଖା ହେଇକି ତା ଦେହରେ କଣ ହୁଏ କହିଲ? ଉଁ ଯୋଉଁ କାଜୁ କିସମିସ୍ ଆଉ ଚେରି ଫେରି ଆଉ ନଡିଆ ଫଡିଆ ନଡିଆ ନଡିଆ କୋରା ନୁହେଁ। ମାନେ ପିସ୍ ପିସ୍ ହେଇକି ହେଲା କି ସେଇଟା ପଡି କି ହୁଁ ସେଇଟା ପଡି କି ଯୋଉଁ ତାକୁ ଗରମ୍ କରାହେବ ସେଇଟାକୁ କୁହନ୍ତି। ପୋଡପିଠା।
ଓହ ତାହେଲେ ମୁଁ ଜାଣିନି, ହିଁ- ହିଁ
ଉଁ -ଉଁ ସେଇଟା ଆଜି ଚାରିଟା ବେଳେ ପୋଡିଲେ। କାଲି ସକାଳକୁ ହେଇଯାଇଥିବ ବୁଝିପାରିଲ।
ମାନେ ଏତେ ଲେଟ୍।
ହଁ।
ଏତେ ଏତେ ଲେଟ୍ ରେ କଣ ପାଇଁ ମାନେ ସେ କ ପୁରା ଏଥିରେ ହୁଏ କି ଯୋଉଁ କୋଇଲାର ଅଙ୍ଗାର ଥାଏ ସେଥିରେ ହୁଏ କି?
ନାଁ ନାଁ ସେଟା ହୁଏ ଯେମିତି ଜାଳ ଫାଳ ଦିଆ ହେଇକି ହୁଏ ମାନେ ଯୋଉଁ କା କାଠ ଫାଟ ଜାଳ ଫାଳ ଦିଆ ହେଇକି ହୁଏ କିନ୍ତୁ ଘଷି ରେ ଯୋଉଁ ନିଆଁ ଟା ଲାଗିଥାଏ ନାଁ। ସେଟା ପୋଡି ହବାକୁ ଟାଇମ୍ ଲାଗେ ମାନେ ସେଟା ପୋଡି ହେଲେ ହିଁ ଯେମ୍ତି ଆମେ ନର୍ମାଲ ପୋଡ ଖାଉ ଛନ୍ତି କିଣା ହେଇକି ମାନେ ବଜାରୁ କିଣା ହେଇକି ଆସୁଛି ତ ଗୋଟେ ସାଇଡ୍ ପୁ ପୁରା କଳା ଥିବ ଆଉ ଗୋଟେ ସାଇଟ୍ ର ଇଏ ଥିବ ନାଁ?
ହଁ -ହଁ।
ହଁ ସେମ୍ ତି ସେଟା କିନ୍ତୁ ଏଇ ଯୋଉ ଚୁନା ରେ ହୁଏ ଚାଉଳ ଚୁନା ରେ।
ଓହୋ।
ଆଉ ଗୋଟେ ବି ହୁଏ ସେ ହଁ ଆଉ ଗୋଟେ ବି ହୁଏ ସିଝା ପିଠା, ସେଟା ସାଙ୍ଗ୍ ସାଙ୍ଗ୍ ହେଇଯାଏ। ସେଟା ବି ସେମତି ହୁଏ। କିନ୍ତୁ ଏଟାରେ କଣ? ଏଟାରେ ଗୁଡ ପଡେ ଅଧିକ ସେଟାରେ ଗୁଡ ପଡେନି। ସେଟା ନା।
ଠାରେ କଣ କଣ ଥାଏ କି? ସେଥିରେ ବି ସବୁ ପଡେ ଆଁ ଯୋଉ ଇଏ ଗୁଡାକ
ସେ, ନା ନା ସେ ସିଝା ପିଠାରେ ସେଗୁଡା ପଡେନି। ସିଝା ପିଠାରେ ଖାଲି ବିରି ଆଉ ଚୁନା ଅଳ୍ପ, ଆଉ ଜ-ନଡିଆ କୋରା ଯୋଉ ପୁରଟା ହିଁ ବସ୍ ତାହ ବାସ୍ ମାନେ ଆଗେ ସେ ଗୋଟେ ଲେୟାର ଦେବେ, ଯେମତି ବିରିୟାନୀ ରେ ଫାଷ୍ଟ ଗୋଟେ ଫାଷ୍ଟ ଇଏଟା ଦିଅନ୍ତି। ସେମତି ସେ-ସେଇ ପିଠାରେ ଗୋଟେ ଫାଷ୍ଟ ଇଏ ଦେବେ, ତାପରେ ଦେବେ କଣ କଇଲ ଆମର, ପୁର ଦେବେ, ତାପରେ ଆଉ ଗୋଟେ ଇଏ ଏ ମାନେ ଆଉ ଗୋଟେ ପି ଯୋଉ ପିଠାର ଇଏ ଦେଇକି, ତାକୁ ସିଝା ଉ ହଁ।
ଅ ହୁଁ, ମାନେ ସବୁ ଗୋଲ ଗୋଲ ଟାଇପ୍ ର ହୁଏ।
ହଁ ହଁ।
କେକ୍ ଟାଇପ୍ ର।
ହଁ।
ଓ ହୋ।
ସେଇ ପୋଡ ପିଠାଟା ହିଁ ରଜରେ ପୁରା ବହୁତ୍ ଫେମସ୍। ଆକ୍ଚୁଆଲି ଏ ରଜର ମୁହତ ମହତ୍ଵ ହେଲା କି ସେଇ ପୋଡ଼ପିଠାଟା। ଦେ ମାନେ ବହୁତ୍ ବଢିଆ ଲାଗେ। ଏତେ ସୁନ୍ଦର ଲାଗେ, ମାନେ ତମେ ଭାବି ବି ପାରିବନି ସେ ପୋଡ ପିଠା ଟା
ମୁଁ କେବେ ଖାଇବି ନେହିଁ, ମୁଁ ଭାବିଲି କି ଆକୁ ହିଁ କୁହନ୍ତି ନା କଣ? ସେ ଏଇଟା ହିଁ ଆମ ଘରେ ହୁଏ ତ, ସେଇଥିପାଇଁ
ଓ ହୋ, ନା ତମ ଘରେ ଯୋଉଟା ହୁଏ ସେଟା ହେଲା ଏଣ୍ଡୁରି ପିଠା। ଯୋଉଟା କି ପ୍ରଥମା ଅଷ୍ଟମୀରେ ହୁଏ ଯେତେବେଳେ ଏଇ ଯୋଉ ବଡ ଛୁଆ ମାନେ ପରୁଆଁ ହୁଅନ୍ତି ସେତିକି ବେଳେ ସେଇ ଯୋଉ ଏଣ୍ଡୁରି ପିଠା ଟା କଦଳୀ ପତ୍ରରେ ଦିଆ ହେଇକି ସେଟା ସାଙ୍ଗେ ସାଙ୍ଗେ ହେଇଯାଏ।
ହଁ ସେଇ ସେଇଟା ସାଙ୍ଗେ ସାଙ୍ଗେ ହେଇଯା ବୋଲିକି, ମୁଁ ସେଇଟା ମାନେ ଏ କେବେ ବନେଇନି, ମାନେ ଜାଣିନି ପ୍ରୋସେସ୍ କଣକେମତି ବନାଯାଏ ଯି ଯେତିକି ଦେଖିକି ଜାଣିଛି ଆଉ।
ଓ ହୋ। କାଲି ତମେ ମୋମୋ କେମତି ବନେଇଥିଲ ଟିକେ କୁହନି?
କାଲି ମୋମୋ, ନା ଯୋଉ ମୁଁ ବନେଇଥିଲି ସୋୟାବିନ୍ ଆଉ ପନିର୍ ର।
ହଁ।
ଆଁ ଫାଷ୍ଟ ଫାଷ୍ଟ୍ ମଇଦାରେ ଟିକେ ଲୁଣ ଆଉ ପାଣି ପକେଇକି ତାକୁ ଭଲ୍ ସେ ଆ ଡୋ ବନେଇକି ରଖିଦେଲି
ହୁଁ।
ତାକୁ ରେଷ୍ଟରେ ରଖିଦେଲି ତେଲ ମାରିକି ଉପରେ। ତାପରେ ଇଆଡେ ଆ ଯୋଉ ସୋୟାବନ୍ କୁ ଗରମ ପାଣିରେ ବତୁରେଇ ଦେଲି। ତାକୁ କେତେସ୍ ସମୟ ଦଶ୍ ପନ୍ଦର୍ ମିନିଟ୍ ତାକୁ ଛାଡିଦେଲି, ସେ ପୁରା ଫୁଲିକି ନରମ ହେଇଗଲା ତାକୁ ସେଥିରୁ ପୁରା ଛାଣିକି, ତା ପାଣି ଗୁଡାକ ସବୁ ବାହାର କରିକି, ତାକୁ ଗ୍ରାଇଣ୍ଡର ରେ ଆ ଯୋଉ ପିଶିଦେଲି। ସବୁ ପୁରା ଛୋଟ ଛୋଟ କରିକି। ତାପରେ ସେଥିରେ ପନିର କୁ ବି ସବୁ ଇଏ କରିକି ମ୍ୟାସ କରିକି ପକେଇଦେଲି। ପିଆଜ କାଟିକି ରଖିଥିଲି ରସୁଣ ଅଦା ଲଙ୍କା। ଆଁ ସବୁ ଛୋଟ ଛୋଟ କାଟିକି ରଖିଥିଲି ତେଲ ପକେଇକି। ସେଗୁଡାକ ଅଳ୍ପ ଟିକେ ଭାଜିଦେଲି ମାନେ ଜଷ୍ଟ୍ ଟିକେ ପିଙ୍କ୍। ହେଇଯିବ ପିଆଜ ସେତିକି ପର୍ଯ୍ୟନ୍ତ ଆ ଭାଜିକି ତାପରେ ସେଥିରେ। ପନିର ଆଉ ସୋୟାବିନ୍ କୁ ପକେଇଦେଲି। ତାକୁ ଲୁଣ ଆଉ। ଲୁଣ ପକେଇଲି ହଳଦୀ ଗୁଣ୍ଡ ପକେଇଲି ଟିକେ ଜିରା ଜିରା ଗୁଣ୍ଡ ପକେଇଲି। ଆଉ ଟିକେ କରି ମସଲା ପକେଇଦେଲି ଆଉ। ପେପର ପକି ଆ ତାକୁ ଗୋଳେଇଦେଲି ଭଲ୍ ସେ ତାପରେ। ଆ ଢାଙ୍କିଦେଲି କିଛି ସମୟ ତାପରେ ତାଥିରେ ଟମାଟୋ କି। ଆଉ ମେୟୋନିସ୍ ଆଉ ଆଉ କଣ ପକେଇଥିଲି। ଚିଲ୍ଲି ସସ୍ ସେଟା ପକେଇକି। ଗୋଳେଇ ଗୋଳାଇ ଧନିଆ ପତ୍ର ଦେଇକି ଲାଷ୍ଟ୍ ରେ ତାକୁ ବନ୍ଦ କରିଦେଲି ସେ ଟିକେ ମାନେ କ୍ରିମି କ୍ରିମି ଟାଇପ୍। ହବ ବୋଲିକି ତାହେଲେ ଶୁଖିଲା ଶୁଖିଲା ହେଲେ ଭଲ ଲାଗିବନି ନା ସେଇଥିପାଇ। ଆ ତାପରେ ତାକୁ ରଖିଦେଲି ତାପରେ ଇଆଡେ ତା ଚଟଣି ପାଇଁ। ଟମାଟୋର ଟମାଟୋ ଲଙ୍କା ଚଟନି ଗୋଟେ ରାଗ ଚଟନୀ କରିଥିଲି ଆଉ ମେୟୋନିଜ୍ ବି କରିଥିଲି। ଥିଲି ରାଗ ଚଟଣି ରେ ଟମାଟୋ। ଆଉ ଯୋଉ ଧଣିଆ ପତ୍ରର ଯୋଉ ଦଣ୍ଡି ନ ଥାଏ।
ହ।
ତା ଉପରର ସେଟା ଆଉ। ଶୁଖିଲା ଲଙ୍କା ତାକୁ ଫାଷ୍ଟ୍ ପାଣିରେ ବଏଲ୍ କରିଦେଲି ଟମାଟୋ ପୁରା ସିଝିଗଲା ଲୁଣ। ପକେଇକି ବଏଲ କରିଥିଲି ଟମାଟୋ ପୁରା ସିଝିଗଲା ତା‌। ତାପରେ ଟମାଟର ସବୁ ଯୋଉ ସ୍କିିନ୍ ଥାଏ ତାର ଚୋପା। ତାକୁ ବାହାର କରିଦେଇକି ତାପରେ ତାକୁ ସବୁ ସବୁକୁ। ଛାଣିକି ଗ୍ରାଇଣ୍ଡିଙ୍ଗ କରିଦେଲି ଲୁଣ ପକେଇକି ସେଥିରେ ରସୁଣ। ପକେଇକି ଗ୍ରାଇଣ୍ଡିଂ କରିବ। ଅ କରିକି ତାପରେ ଏପଟେ ରସୁଣକୁ ଚୁନା ଚୁନା କରିକି କାଟିକି ରଖିଥିଲି ତେଲରେ। ରସୁଣ ପକେଇଲି ଟିକେ ରସୁଣ ଭାଜି ହେଇଗଲା ତାପରେ। ତାପରେ ସେଇ ପେଷ୍ଟ ଟା ପକେଇଦେଲି।
ଓହୋ।
ପେଷ୍ଟ ପକେଇକି। ତାପରେ କଣ କହିଲେ ଭଲସେ ତାକୁ ସିଝେଇଲି ମାନେ ଭଲସେ ଇଏ ହେଇଥିବ ତେଲ ଉପରକୁ। ଉଠିଯିବ ତାପରେ ତାକୁ ବନ୍ଦ କରିଦବ ସେ ଚଟଣି ହେଇଗଲା। ତାପରେ ମେୟୋନିସ୍ ରେ ଥଣ୍ଡା ପୁରା ଚିଲ୍ କ୍ଷୀର ଥିବ କ୍ଷୀରରେ। ଟିକେ ଲୁଣ ଚିନି ଆଉ ଅଳ୍ପ। ଅଳ୍ପ କରି ତେଲ ପକେଇକି ଗ୍ରାଇଣ୍ଡିଙ୍ଗ କରିବ। ତ ସେ ମେୟୋନିସ୍ ହେଇଯିବ ତାପରେ ଆ ଇଆଡେ। ଛୋଟ ଛୋଟ ପୁରୀ ଟାଇପ ର ବେଲିକି ମୋମକୁୁ ଏମିତି ଗୋଲ୍ ଗୋଲ୍। ଯେମିତି ତମେ କହିଲନି ଯୋଉ ଏଣ୍ଡୁରି ପି। ଠାର ନା ସେ ଯୋଉ ମଣ୍ଡା କରନ୍ତି ଯେମିତି ଗୋଲ୍ ଗୋଲ୍ ମୋଳନ୍ତି।
ହଁ।
ହଁ ସେଇ ବାଗିଆ ଇଏ କରିଦେଲି ମୋଡିଦେଲି ତାପରେ ଷ୍ଟିମର୍ ରେ। ଆ ଫାଷ୍ଟ ତଳେ। ଆ, ତେଲ ଲଗେଇକି ସବୁକୁ ରଖିଦେଲି, ତାପରେ ଟିକେ ଟିକେ ବଟର ଲଗେଇଦେଲି, ତାପରେ ଦଶ ପନ୍ଦର ମିନିଟ୍ ତାକୁ ଷ୍ଟିମ୍ କରିଦେଲି, ତାପରେ ହେଇଗଲା ମୁ